ହୁଂ
ହାଲୋ
ହଁ ଅଁ କଣ କରୁଚ?
ହଁ ଏଇ ଖାଇକି ଆସିଲି।
କଣ ଖାଇଲ?
ଏଇ ଭାତ ଚିକେନ୍ କାକୁଡ଼ି ଟମାଟୋ ସାଲଡ ଆଉ।
ବଢିଆ ହଉ ଚିକେନ ଖାଇଲା।
ହଁ ହଁ ଟିକେ ମାନେ ଖରା ହେଉଛି ତ ସେଥିପାଇଁ ଟିକେ ସଜ ପଖାଣ ଚିକେନ୍ କଶା ତା ସହିତ ଟିକେ ଟମାଟୋ ହଉ ଆଉ କାକୁଡ଼ି ଦଳା ଆଉ
ପୁରା ଭାତ ଆଜି ଉଡ଼ିଥବ ଆଉ ଅସେ ପଖାଳ ଖାଇ ଦେଇଥିବ?
ନା ଭାତ ବେଶୀ ଖାଇନି ବହୁତ କମ୍ ଖାଇଛି କିନ୍ତୁ ମୋ ପେଟଟା ଫୁଲ୍ ହେଇଯାଇଛି ମୁଁ ଅଲରେଡ଼ି ହଣ୍ଡ୍ରେଡ଼୍ ଷ୍ଟାର୍ ଏବେ କମ୍ପ୍ଲିଟ୍ କରିସାରିଲିଣି ଚାଲିବାଟା।
ଓ ହୋ ହଁ। ରାତିରେ ତାହାଲେ ଖାଇକି ଶୋଇଲେ ୱେଟ ବଢ଼ିବ
ହଁ ସେଇ ତ ମୁଁ ଏଇଥିପାଇଁ ଟିକେ କମ୍ ଖାଏ ରାତିରେ ଏଇଟା ଏ କଣ କହିଲ ସେ ଖାଇବା ଟା ହେଇଯାଉ ଅଟୋମେଟିକ ଆଉ ଜଣା ପଡ଼େନି। ତୋରାଣ ପାଣି ମିଶି ଯାଉଛି ତ ଖାଇବା ଟା ସେଥିପାଇଁ ପେଟ ଫୁଲି ଯାଉଛି।
ହଁ।
ରୁଟି ଟା ବେଟର ପ ଯେତେ ଗୋଟେ କି ଦିଟା ଖାଇବ ପେଟ
ହଁ ହଁ ରୁଟି ଟା ନର୍ମାଲ ଖାଇଲେ ଠିକ ଠାକ। ପେଟ ବଢ଼ିବନି ୱେଟ୍ ବଢ଼ିବନି।
ଓହୋ। ସତରେ ପା ଏବେ ପେଟଟା ଅଟୋମେଟିକ୍ ବଢ଼ିଯାଉଛି ଛୋଟବେଳେ ମୁଁ ଭାବେ କି ପେଟ ଲୋକଙ୍କର କେମିତି ବଢ଼େ ବଡ଼ ହେଲା ପରେ ନିଜେ ନିଜେ ନିଜ ଅନୁଭୂତିରୁ ମୁଁ ଦେଖିଲି।
ହୁଁ।
କାହିଁକିନା କଣ ମୁ ଛୋଟବେଳେ ବହୁତ ପତଳା ଥିଲି ତାପରେ ଯେବେ ଠୁ ଟିକେ ମୋଟା ହେଲି ଧୀରେ ଧୀରେ କଣ ହେଲା ନା ଦେହ ଖରାପ ହେଲା ତା ସହିତ ଗ୍ରୋଥଟା ଖାଅ ନଖାଅ କିନ୍ତୁ କଣ କହିଲ ହେଲଦି ଦେଖାହବ।
ହଁ ମାନେ କଣ କହିଲ ଖାଇଦବ ଗ୍ରୋଥ୍ ହେଇଯିବ କିନ୍ତୁ ମାନେ ହେଲଥ୍ ଟା କମେଆ ପା ବହୁତ କଷ୍ଟ ହେଲଥ୍ ଟା ବଢିଯିବା ବହୁତ ସହଜ ଖାଇଦବ ପିଇଦବ ହେଲ୍ଥ ଟା ବଢ଼ିଯିବ ମୋଟା ହେଇଯିବ କିନ୍ତୁ ହେଲ୍ଥ ଟା କମେଇବା ଟା ପେଟ କମେଇବା ଟା ବହୁତ କଷ୍ଟ।
ଏପା କଣ କହିଲ ମେନ୍ ହେଲା ପେଟଟା ମାନେ କଣ କହିଲ ବଢ଼ି ଗଲେ ସରଲା ଆଉ କିଛି ନାହିଁ।
ମ ମୋଟା ଦେଖାଯାଏ ବେଶୀ
ତ
ହୁଁ।
କିଛି ନାଁ ଏକ୍ସରଶା ଇଜ୍ କଲେ ସେ ହେଇଯିବ ମୁଁ
ହୁଁ ହୁଁ।
ଖାଇବା ହଉଛି ତ ସେଥିପାଇଁ ମାନେ ଠିକ୍ ଠାକ୍ ମାନେ କହିଲ ଗ୍ରୋଥ୍ ଟା ରହୁଛି।
ହୁଁ ହୁଁ
ହ୍ୟାଲୋ।
ଏଇ ତ ନେଟୱାର୍କ ବୋଧେ ଇଶୁ ଅଛି ନା କଣ ଏମିତି
ପ୍ରତିଦିନ ପୁରା ସମ ସମଟା ଖାଇବାର ଅଛି
ହଁ ହଁ ଖାଇକି ଶୋଇଛି।
କଣ ଖାଇଲ?
ଖାଇଲି ଆଜି ଟିକେ ବାହାରୁ ଖାଇଦେଲି ଇଚ୍ଛା ହେଲା ଆଉ ରୋଷେଇ କରିବା ପାଇଁ ଆଉ ଇଚ୍ଛା ହେଲାନି। ବାହାରୁ ଯାଇକି ଖାଇଦେଲି ଆଉ ଅଣ୍ଡା ଚପ୍ ହେରିକା ଖାଇଦେଲି। ଅଣ୍ଡା ଚପ୍ ବ୍ରେଡ଼ ଚପ୍ ଖାଇଦେଲି।
ସେଇଟା ଖାଇକି ରାତିରେ ଶୋଇପଡ?
ହଁ ଆଉ ଖାଇଦେଲି ଆଉ ଇଚ୍ଛା ହେଲାନି ଆଉ କିଛି ଖାଇବା ପାଇଁ ଆଉ କଣ କରିବି ଲେଟ୍ ରେ ଖାଇଲି।
ହୁଁ
ସେଇଆ ଖାଇଦେଇ ଶୋଇପଡ ଆଉ।
ସିଏ ମୋ ବାହାରେ ପପ୍ସ୍ ଖାଇଲେ ବି ମାନେ ମୋର ରୁଟି ଥିବ ତା ସହିତ ତ ମାନେ ସେ ଅଲଗା ସାଇଡ୍ ହେଇଥାଉ ଚିକେନ୍ ହଉ କି ସେ ପନିର୍ ହଉ କି ସେ ଯାହା ହଉ ପଛେକେ ଚଳିବ କିନ୍ତୁ ରୁଟି ଟା ଥିବ। ନହେଲେ ଯଦି ଆଇଦର୍ ଟି ବିରିୟାନୀ ଖାଇବେ ମାନେ ରାଇସ୍ ଆଉ ରୁଟି ଦିଟାଙ୍କ କମ୍ପଲ୍ସରି ଟିକେ ଖାଇବି ନହେଲେ ମୁଁ ଏଇଗୁଡା ଖାଇଲେ କଣ କହିଲ ମତେ ସାଟିସ୍ଫାଏଡ୍ ଲାଗେ ନି ମୁଁ ଅଧିକ ଖାଇପାରିନି କିନ୍ତୁ ମୁଁ ଖାଇକି ଶୋଇପାରିବିନି ଯମା। ମତେ ଲାଗେ
ହଁ ଏଟା ଓହୋ ସେଇଟା ଭାବିଚି ତମର ଅଛି ଅସୁବିଧା। ମୋର ସେମିତି ପେଟ ପୁରିଲା ମାନେ ଯାଏ ଆଉ ଯାହାବି ଖାଇ ପେଟ ପୁରିଲା ମାନେ ଯାଏ ଆଉ ସେମିତି କିଛି ଭାତ ରୁଟି ଏମିତି କିଛି ନଥାଏ।
ନା ତମେ ବୋଧେ ତମର ଜଳିଖିଆ ଅଭ୍ୟାସ୍ ଟା ଥିବ ଖାଇବାର?
ହୁଁ ଭାତ ମୋର ଏମିତି ଭାତ ମୋର ଏମିତି ନ ଖାଇଲେ ବି ଦିନରେ ଚଳିବ- ହଁ। ମୁଁ କହିଲି ଭାତ ସେମିତି ଖାଇବା ଯେମ୍
ହୁଁ-ଉଁ। ହୁଁ- ଆମ୍ ତାର ଫ୍ଲେମ୍ପର
ହଉ-ହଉ ସ୍ଲୋ ହଉଚି?
ହୁଁ। ହଁ ଶୁବୁଚି କୁହ।
କହିଲି ସ୍ଲୋ ହଉଚି ମୋର କଥା?
ହଁ ନେଟୱାର୍କ ଇସୁ ବୋଧେ ଅଛି ନା କଣ।
ହୁଁ। ହୁଁ କହୁନ। ହାଲୋ। ହାଲୋ। ହାଲୋ। ଶୁବୁଚି ମୋ କଥା?
ହାଲୋ।
ହଁ- ହଁ ଶୁଭିଲା କୁହ।
ହଁ- ମୁଁ କହିଲି କିଛି ଶୁଭୁନି ନା କ ତମ ଭଏସ୍ କିଛି ଆସୁନି।
ହଁ ଏମତି ନେଟୱାର୍କ ଇସୁ ବଧେ ଅଛି ଆଉ।
ଓହୋ। ନା ମୋର ଆକ୍ଚୁଆଲି କଣ କହିଲ ଡବଲ୍ ଆଡୁ ମୋର ଚାଲିଚି ଫୋନ୍ ଇଆଡେ ୱାଇଫାଇ କନେକ୍ସନ୍ ତା ସହିତ ବି ଏପ୍ ଏପଟେ ନେଟ୍ ବି ଅନ୍ ରଖେ ମୁଁ କହିଲି ସପୋଜ୍ କଲ୍ ଯଦି ଆସିବ ୱାଇଫାଇ କନେକ୍ଟ ଥିବ ଆଉ ଯଦି ଫାଇଭ୍ ଜିର ବେଳେବେଳେ ସ୍ଲୋ ହଉଛି ମୁଁ ଦୁଇଟା ଯାକ ଅନ୍ କରିଦେଇଛି।
ହଁ।
ହୋ ସାଇଟ ର ଯେମିତି କିଛି ପ୍ରୋବ୍ଲେମ ନ ହୁଏ।
ଉହୁ ହଁ ହଁ। ଆଉ କଣ ସମସ୍ତେ ଖାଇ ପିଇ ସାରିଲେଣି ସମସ୍ତେ ଘରେ?
ହଁ ହଁ ଆମେ ସମସ୍ତେ ମିଶିକି ଖାଉଥିଲୁ ଏଇ ନଅଟା ତିରିଶ ବେଳେ। ଖାଇ ପିଇ ସାରିଲୁଣି ସମସ୍ତେ ସମସ୍ତେ ଏବେ ବେଡ଼କୁ ଗଲେ ଆଉ।
ହୁଁ ଶୋଇବେ ଆଉ ଏ ଖ ଗରମ ହଉଛି। ଗରମ ହଉଛିି ଯୋଉ ଛାତ ଉପରୁ ଟିକେ ଯାଇଥିଲି ଯେ ସନ୍ଧ୍ୟା ବେଳେ ଟିକେ ବି ପବନ ଆସିଲାନି। ମାନେ ବସି ବସି ଆସିଲି ଥରେ ବି ଟିକେ ପବନ ହେଲାନି। ଲା ମାନେ ଛାତର ଯୋଉ ବାମ୍ଫ ବାହାରେ ଗରମ ବାମ୍ଫ ଯୋଉ ତାତି ଏମିତି ପୁର ହେଲା ଟିକେ ବି ଥଣ୍ଡା ଲାଗିଲାନି। ଲାଷ୍ଟୁକୁ ତଳକୁ ପଳେଇ ଆସିଲି। ଆଉ ଭଲ ଲାଗିଲାନି ଫ୍ୟାନ ଘର ଟିକେ ବସିଥିଲି। ତା ବାହାରୁ ଯାଇ ଖାଇ ପିଇ ଦେଇକି ଆସି ଶୋଇଛି ଆଉ।
ହଁ ସେ ଗରମରେ ଟିକେ ଛାତ ଉପରକୁ ଆମେ ଭାବନ୍ତି କଲେ ଟିକେ ଥଣ୍ଡା ପବନ ଲାଗୁଥିବ। ଟିକେ ଭଲ ଲାଗିବ। କିନ୍ତୁ ଛାତ ବାମ୍ପ ବାହାରିବ ସେ ତାତି ଉଠୁଛି ଆଉ କଣ କରିବା?
ଆଜି ପବନ ଟୋଟାଲି ନାହିଁ। ଇନ୍ଦ୍ର ଦେବତା ରାଗି ଯାଇଛନ୍ତି।
ହଁ ହଁ ତାଙ୍କୁ ଟିକେ ତମେ କହୁନା ଶାନ୍ତ ହେବେ।
ଇନ୍ଦ୍ର ଦେବତା ରାଗି ଯାଇଛନ୍ତି ବର୍ଷା ହଉନି। ସୂର୍ଯ୍ୟ ଦେବତା ବି ରାଗି ଯାଇଛନ୍ତି।
ଇନ୍ଦ୍ରଦେବତା ଦେବତା ରାଗୁଛନ୍ତି ଯେ ବର୍ଷା କରୁନାହାଁନ୍ତି କିନ୍ତୁ ବିଜୁଳି ଘଡ଼ଘଡିଟା ପୁରା ପରଫେକ୍ଟ ରହୁଛେ।
ହଁ ହଁ। ହୁଁ।
ଆଉ ଘରେ ସମସ୍ତେ?
ହଁ ଘରେ ସମସ୍ତେ ଖାଇ ବିି ସାରିଲେଣି ସେମାନେ ସବୁ ଶୋଇଛନ୍ତି। ହ ମୁଁ ଏ ବସିକି କଥା ହଉଥିଲି ଟିକେ ପଢାପଢି କରିକି ଶୋଇବା ଆଉ। ଆଜି ଖରାବେଳେ ଶୋଇ ପଡିଛି ସେ ବହୁତ ସମୟ ଆଉ ନିିଦ ସ ଲାଗୁନି।
କେତେ ସମୟ ସୋଇଲ ଆଜି?
ଶୋଇଲିି ଚାରିଟାରୁ ଛଅଟା ଯାଏ ଶୋଇଲିି। ଉଠଉନୁ। ହଁ ଆଉ ଉଠିକି ଟିକେ ପଣା ପିଇଲି ପଣା କରିଥିଲି। ବେଲ ପଣା
କଣ କଣ ସବୁ ପକେଇଥିଲ?
ବେଲପଣା ର ବେଲ କଦଳୀ ଆଉ ନଡ଼ିଆ କୋରା ଆଉ ଡ୍ରାଇ ଫ୍ରୁଟ୍ସ ହେରିକା ପକେଇଥିଲି। ଆଉ ମୁଁ ତ ଏମିତି ଛେନା ପିନା ଏମିତି ମୁଁ ଖାଏନି। ଏମିତି ନର୍ମାଲ ଯାହା ସିମ୍ପଲ କରିଥିଲି ସେୟାକୁ ପିଇଲି ଆଉ।
ମୁଁ ତ ବି ଖାଏନି। ରଖିଛ ନା ଆଉ ସବୁ ପିଦେଲ?
ରାତିରେ ଆଉ ସବୁ ପିଇଥିଲୁ ଆଉ ଆମେ।
ମୋ ପାଇଁ ରଖିନ?
ତମେ ଥିଲେ ନିଶ୍ଚୟ ତମକୁ ଏଇଠି ଦେଇଥାନ୍ତି ପାଖରେ ଥିଲେ।
ହଁ ମୁଁ ତ ପିଇଥାନ୍ତି କାହିଁକିନା ମୋର ଛେନା ପଡ଼େନି। ଆଉ ତମର ବି ତ ଛେନା ମାନେ ପକା ହଉନି। ସେଥିରେ ପାଇଁ ମୁଁ ପିଇବା ପାଇଁ କହିଲି ଛେନା କଥା ଶୁଣଥିଲେ ଟୋଟାଲି
ଜାଣଚ ମୁଁ ଏମତି ଗାଈ ଜିନଷ ଟୋଟାଲି କିଛି ବି ଖାଏନି ଛେନା କ୍ଷୀର ଦହି ସେଏମ୍ ଯା ହଉ। ଗୋଟେ ସେଏମ୍ ଫ୍ରେଣ୍ଡ ଶ୍ ମିଳି ଗଲା।
ହଁ ସେଇତ ମାନେ ଆଚୁଆଲି କଣ କ କହିଲ ମୁଁ ଖାଏ କୋଉ କୋଉ ଜିନିଷ ଖାଉଚି ଜାଣିଚ ଦହି ଆଉ ଗୋଟେ ଘିଅ ଆଉ ଗୋଟେ କ୍ଷୀର। ତାର ମାନେ ଅଛି ପ୍ରୋସେସ୍ ଖାଇବାର କ୍ଷୀର ଟା ଖାଏ ଅମୁ ଯୋଉ କୋ କୋଉଥିରେ କହିଲ ସିମେଇରେ।
ହୁଁ।
ଆଉ ଦହିଟା ଖାଇଏ କୋଉଥିରେ କହିଲ ଆମର ବିରିୟାନୀରେ ଯୋଉ ଗୋଳେଇ ଖି ମ୍ୟାରିନେଟ୍ ହୋଇକି ରହେ ଆଉ। ଘିଅଟା ବି ସେଇ ବିରିୟାନୀରେ ପଡ଼େ ପ୍ଲସ୍ ଆମର ପାଏସରେ ପଡ଼େ।
ହଁ।
ମୁଁ ଏଇ ଟାଇପ୍ ର ସେମାନଙ୍କ ଟେଷ୍ଟ ନେଇଚି।
ହଁ ହଁ ମୁଁ ଟୋଟାଲି ଛୁଇଁନି। ସେ ପଡିଥିବ ମାନେ ଯୋଉଥିରେ ମୁଁ ଟୋଟାଲି ସେ ଖାଇବାକୁ ହିଁ ଛୁଇଁନି।
ନା ଆଉଛି। ଛେନା କଣ ଦହି କଣ ସର କଣ ମୁଁ ଜାଣିନି।
ହୁଁ ହଁ।
ତାର କିନ୍ତୁ ମୁଁ କଣ କରେ ଜାଣିଛ ନା ମୁଁ ଯୋଉ ନଡିଆ ନାଳି ଖାଏ ମୁଁ ସେଟାକୁ କହେ ହେଟା ହେଲା କଣ କହିଲା ଯୋଉ ସର।
ହ ହ ହଁ।
ଆଉ ପୋଡ ଦହି ପହି ଯୋଉ ରହିଲା ସେଗୁଡା ସେ ଅମୁଲ୍ ଫମୁଲ୍ ରେ କଣ କେମିତି ଭାବିକି ଖାଇଦି ଏ।
ଉଁ ହୁଁ। ହଁ ସେଗୁଡା ମୁଁ କହିଲିବା ମାନେ ମୁଁ ଆଇସ୍କ୍ରିମ ଖାଇଦିଏ କେକ୍ ଖାଇଦିଏ। ଏମିତି ଖାଇଦିଏ ଡାଇରେକ୍ଟ ଆଉ ତରକାରୀ ଫରକାରୀରେ। କ୍ଷୀର ଫିର ଯଦି ପଡିଥିବ ମୁଁ ଜାଣିପାରେନି ଖାଇଦିଏ ଅଜଣତରେ ଖାଇବିଏ ଯଦି ଜାଣିଥିବି ଖାଇବିନି। ଅଜଣାତାରେ
ତ ମୋର ବି ସେମ ତମେ ଯାହା ପକେଇଛ ପକା ଅ। ମୋତେ କିି ଜଣା ନଥିବ ଏଟା କେମିତି ହେଇଚି।
ହଁ ହଁ। ଆଉ ଡାଇରେକ୍ଟ କିଛି ମୁଁ ଖାଇ ନେଇଁ
ଭାଉଜ ତମେ ନ ପକେଇକି ବି କହିବ ମୁଁ ପକେଇ ଦେଇଚି ମୋର ଅଟୋମେଟିକ କଣ ଆସିଯିବ ମୋ
ହଁ ଠିକ୍ କଥା ମତେ ବି ସେମିତି ଲାଗେ। ଏମିତି ଗୋଟେ ଗୋଟେ ଖାଇବା ଅଛି ମତେ ସ୍ମେଲ କରେ ଘିଅ ଟାଇପର ଏମତି ସେ ମୁଁ ଆଉ ଖାଏନି ଟୋଟାଲି।
କଣ ପାଇଁ କହିଲ ଗୋଟେ ଗୋଟେ ଖାଇବାରେ ରିଫାଇନ୍ ବି ପଡେ କିନ୍ତୁ ଆମ
ହୁଁ।
ସେଇ ଲସେ
ହଁ।
ଆଉ ଖାଇ ହୁଏନି ସେ ଯୋଉ ଖିଚଡି ହେଲା କି ଡାଲମା ଯୋଉ ଗୋଟେ ଗୋଟେ ଟାଇପ ର ପଘରା ହେଲା ସେଉଗୁଡାକ ଆମୁକୁ ଲାଗେ।
ହଁ।
ଗୋଟେ ଜିନିଷ ଆମର ସେମ ହେଇଗଲା ଯେବେ ଦେଖାହବ
ହଁ।
ଭଲ କଣ ହଉ କି କଣ ହବ ସେଟା
ହଁ କୁସ ନ କୁ ସିଓର।
ଭାଇବ୍ ତ ମ୍ୟାଚ କରିଗଲା ନା?
ହଁ କେବେ ଆସ ଭୁବନେଶ୍ଵର ଆସ ମିଟ ହବା। ହୁଁ।
କଣ ଆଜି ପଢିବ କୋଉ ଟପିକ୍ ଉପରେ?
ଆଜି ଟିକେ ପଢିବା ଗୋଟେ ବହି ରଖିଛି ମୁଁ ପଢିବି ଗୋଟେ ଆଉ ଗୋଟେ ଲେଖଙ୍କର ବହି ରଖିଛି ଗୋଟେ ତାଙ୍କ ଆତ୍ମଜୀବନ ବିଷୟରେ ପଢ଼ିବି?
ସେଇ ମୁଁ ବି ବେଳେବେଳେ ଭାବେ ମାନେ ଭଲ ବୁକ୍ସ ଆଣିକି ତାର ମାନେ କଣ କହିଲ ର ଖିକୀ ପଢିବା ପାଇଁ କିନ୍ତୁ ପ୍ରାୟ ଟାଇମ ହ ବୁକ୍ସ ଗୁଡାକ ସେମିତି ରଖିପାରେନି ମୋ ପାଖରେ ପଢିବା ପାଇଁ ମୋର ଇଛା ହୁଏ ମୁଁ ଫୋନରେ ସେ ନେଇ ମୁଁ ସେଇଥିରୁ ଆଣିକି ଯୋଉ ଟପ ସେ କିଛି ହୁଏ ସର୍ଚ୍ଚ କରିକି ତାର ଭିଡ଼ିଓ ଦେଖେ ନହେଲେ ସେ ବହିଟା ବାହାର କରିକି ପଢେ।
ହଁ ଯୋଉ ଭଲ ଲାଗେ ଯୋଉ କବି ମାନଙ୍କ ତାଙ୍କର ସବୁ ଆତ୍ମ ଜୀବନ ସବୁ ପଢ଼ିଆକୁ ହଁ ମୁଁ ଯାଉଛି ପଢିବି।
ହଁ। ହଉ ଠିକ୍ ଅଛି ହଉ ହଉ ହଉ ଯାଅ ହଉ ପଢ଼ିକି ଶୋଇପଡ଼ିବ। ହଁ ଭେରି ଗୁଡ଼୍ ନାଇଟ୍।
ହଁ।